ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଶଦ କୌଣସି ଶୁଭା ହଉନଥିଲା ଏବେ ଆସିଲା।
ଓହୋ ତାହେଲେ ମୋର ଟିକେ ସ୍ଲୋ ଏଠି ହଉଅଛି। କାହିଁ କହିଲ ମୁଁ ତଥାପି ଆମର ପଲ୍ଲୀଙ୍ଗଳ ପଲ୍ଲୀ ମଙ୍ଗଳା ଆମର ଜାଣିଥିବେ।
ସୋସାଇଟି ଅଫିସ୍। ଜାଣିପାରିଲେ ତ ଆମ ଯୋଉ ବର ଗଛ। ଆଗ ସ ସାଇଡ ଅଫିସ ଆମ ରୋଡ ମୁଣ୍ଡ ଆଡୁ ଗଡିକି ଆସିକି ଆମ ଗାଁ କୁ ଉଁ ପାଖାପାଖି ଚାରିଶହ ମିଟର।
ଆଜ୍ଞା।
ଚାରିଶହ ପାଞ୍ଚଶହ ମିଟର ସେ ସୋସାଇଟ ଅଫିସ୍।
ଆଜ୍ଞା।
ସେଇଠି ଗୋଟେ ଚାଖୁଣ୍ଡା ଅଛ ସେଇ ଅଫିସ ପାଖରେ ମୁଁ ବସି ଅଛି। ସେ ଯୋଉ ତାଙ୍କ ତାଙ୍କ ବାରଣ୍ଡା ହେଇଛି।
ଆଜ୍ଞା ଧନ୍ୟବାଦ ଆପଣ ଏତେ କଷ୍ଟ କରୁଛନ୍ତି ମୋ ପାଇଁ।
କଷ୍ଟ କରୁଛନ୍ତି କଣ ଯେହେତୁ ଆପଣ କହିଛି ମୁଁ ଆପଣଙ୍କୁ କହିଛି ମୁଁ ଆପଣଙ୍କର କହିଦେବି। ବୁଝିପାଇଲେ ଆଉ ମୁଁ ଯେବେ ନି ନିଜର ଭାବିକି କରୁଛି ଆଉ। ଆଉ ପରର ଭାବିଥିଲେ କାହିଁକି କରିଥାନ୍ତି। ମୋର ଯଦି ସ୍ଵାର୍ଥ ଥାନ୍ତା ମୁଁ ତମ କାଇଁ କରିଥାନ୍ତି। ଆଉ କରିବାକୁ ପଡୁଛି। କାଇଁ କହିଲ ଜାଣିଥ କହିବି କଣ। ମୁଁ କହିଲି ଦେଖେ ଆମ ଜଣ ଭାଇଠୁ ଫୋନ ନେଇକି ଆହିଲି ଦେ ମୁଁ ତ ଦି ଚାରିଟା କପି ଦେବି। ତୋ ଟ୍ୟାକ୍ସ ପୂରଣ ହେଇଯିବ। ଦେ ମୁଁ ଗପି ଦଉଛି ଏମତି କହିଦେଇକି ନେଇ ପଳେଇ ଆଲି।
ଆଜ୍ଞା।
ସିଏ ମତେ କହୁଥିଲେ ତ ଦବୁ କପି ଦେ ନହେଲେ ନାଇଁ କ ନା ମୁଁ କଥା କଥା ହେବି ତୁ ତର ଯା।
ଇଏ ଆଜ୍ଞା ସେଇ ଯୋଉ ବାଘ ଭାଇ ବୋଧେ ନାଇଁ।
ନାଁ ମ ଧରନ୍ତୁ ନାଇଁ ସିଏ ନୁହେଁ।
ଓହୋ
ଆମ ଘର ପାଖେରେ।
ଆଁ ହଁ ହଁ ହଁ।
କିଏ ଜାଣଥେବେ ତମେ।
ଆଜ୍ଞା ଜାଣିଲି।
ସିଏ ତିନି ଭାଇ। ତିନି ଭାଇ ଜାଣିଥବ ଉଁ ଔଷଧ ଦୋକାନ ଟେ ଜଣ ଅ ଛନ୍ତି ତାଙ୍କ ମଝିଆ ଭାଇ ଆଉ ତାଙ୍କ ସାନ ଭାଇ ଆଉ ସ୍ଥା ତାଙ୍କ ସାନ ଭାଇ ଉଚ୍ଚ ବିଦ୍ୟାଳୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଠନ କରୁଚନ୍ତି।
ଆଜ୍ଞା ଆପଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଏବେ।
ମୋ ସ୍ୱାସ୍ଥ୍ୟ ତ ଏବେ ଖରାପ ଆଉ ।
ଆଉ କଣ ହେଇଚି ଆପଣଙ୍କର ସ୍ୱାସ୍ଥ୍ୟକୁ?
ଏଁହେଁ ଏଁ କୌଣସି ଦୁର୍ଘଟଣା କୌଣସି ହେଇଥିଲା କି? ମୁଁ କହିଲି କୌଣସି ଦୁର୍ଘଟଣା ହେଇଥିଲା କି?
ନାଇଁ ନାଇଁ ଦୁର୍ଘଟଣା ଆମେ ଏକ ବରଯାତ୍ରୀରେ ଯାଇଥିଲୁ।
ଆଜ୍ଞା।
ପ୍ରଥମ ଯେନ୍ତି ମୁଁ ବଡ ହେଲା ପରେ ପ୍ରଥମ ବରଯାତ୍ରୀ ଥିଲା। ମୁଁ ଜାଣିନଥିଲି ଯେ ଏମିତି ହବ ପ୍ରଥମ ବରଯାତ୍ରୀରେ। ଗୋଟିଏ ମୋ ଫୋନରେ ମୋବାଇଲରେ ରେକଡ଼ିଂ ଭିଡିଓ କରୁଚି। ନାଚିକି ତା ପାଞ୍ଚରୁ ଦଶ ମିନିଟ୍ ପରେ ତାଙ୍କ ଝିଅ ଘର ଆଗେରେ ଜଣଙ୍କ ଗୋଡ଼ୋ ଆସି କି ଆଣ୍ଠୁ ଆସି ମୋ ଆଣ୍ଠୁ ପଛପଟ ଏତେ ଜୋରୋ ମାଡ ହେଲା ଯେ ମୁଁ ସେଇଠି ସାଙ୍ଗେ ସାଙ୍ଗେ ଗଳି ପଇଲି। ଗୋଡୋ ଆଉ ଥୋଇପାଇଲିନି ମୁଁ ଭାବିଲି କଁ ଗୋଟେ ହେଇଗଲା ନା କଣ? ସେ ଦିନ ସାରା ଗୋଡୋ ଥୋଇପାଇଲିନି। ମୁଁ କିଛି ଖାଇପାଇଲିିନି ସେ ବରଯାତ୍ରୀରେ କିଛି ଖାଇଲିନି? ହେଟି ଅଳ୍ପ ଅଳ୍ପ କିଛିଟା ଖୁମ୍ପି ଖୁମ୍ପି ଦେଇପଳେଇ ଆଇଲି ଆମ ଗାଁର ରେ ଆସିକି ଆମ ଘରେ ଆପଣ ଜାଣିଥିବେ ସାଙ୍ଗ ରହୁଚନ୍ତି ଯୋଉ ସିଏ ଆମ ଗାଁ ସଙ୍ଗ ଆଉ ଦୁଇ ଚାରି ଜଣ ବୁଝିପାଇଲେ। ସିଏ ଆସି ଆମ ଘରେ ଛାଡି ଦେଇ ଗଲେ ମୋ ବାପା ଧରିକି ମତେ ନେଇଗଲେ ପାଖାପାଖି ଦିଟା ସମୟ ହ ବେଳୁକୁ ରାତି।
ଆଜ୍ଞା ଆଜ୍ଞା ଆଜ୍ଞା।
ଦିଟା ସମୟ ବେଳୁକୁ ନେଇଗଲେ। ଆଉ ତେଲ ଫେଲ ଟିକେ ଘସା ଘସି କଲେ ଅଧ ଘଣ୍ଟେ ଖଣ୍ଟେ ବସିକି ତାପରେ ମୁଁ ମୋରୋ
ନିଦ ହେଇଗଲା ଏକାଥରେ ତ ସକାଳୁ ସକାଳୁ ସେ ଛଅଟା ରୁ ଉଠିକି ଯାଇକି ମେଡିସିନ ନେଇଆଇଚନ୍ତି। ମୁଁ ଆଟା ବେଳୁକୁ ଉଠି ବେଳୁକୁ ମେଡିସିନ୍ ଦୁ ଦୁଇ ପାନେ ଖାଇଦେଲି ଗୋଡ ଟା ଟିକେ ଦରଜ କମିଗଲା। ହୁଁ ତାପରେ ଆଉ ଦି ତିନି ପାନେ ଖାଇଦେଲି ଦରଜ କମିଗଲା। ତାପରେ ଖେଳିବା ପୁଣି ପଳେଇଲି ସ୍ୟା ପର ଆଉ। ଥରେ ପୁଣି ଦରଜ କମେଇବା ପାଇଁ ମେଡିସିନଟେ ଅଣେ ଖାଇଥିଲି ଯେତେବେଳେ ପନ୍ଦର ଦିନ ପରେ ଦେଖେଇଲିି ଏଠିକି ଆଇଥିଲା ଆମ ବଡ଼ଚଣାକୁ ଜଣେ ଡାକ୍ତର, ସିଏ କହିଲେ ଯେ ଆପଣଙ୍କର ଏଇଆ ଏଇଆ ହେଇଛି ଯ ଅଛି, ମୁଁ ଯାହା ଭାବୁଅଛି ଏଇଆ ଏଇଆ ହେଇଛି, ସିଏ ମୋ ଆଣ୍ଠୁ ଦେଖିକି ଜାଣିଦେଲେ ଯେ ଏଇଆ ଏଇଆ ହେଇଛି, ତମେ ଗୋଟେ ଏମ ଆର ଆଇ କର। ଯେହେତୁ ମୁଁ ଏମ ଆର ଆଇ କଲିନି ମୁଁ ପଳେଇଲି ଆଉ ଦୁଇଟା ଡକ୍ଟରଙ୍କୁ ଦେଖେଇଆକୁ ସେ ଦୁଇଟା ଡକ୍ଟର କହିଲେ, ଆପଣ ଟିକେ ଫିଜିଓଥେରାପି କରନ୍ତୁ ଜଣା ପଡିଯିବ। ଏ ଯୋଉ ଫିଜିଓଥେରାପି ସେ କହିଲେ ପନ୍ଦର ଦିନ କରିକି ଆପଣ ମୋ ପାଖକୁ ଆସନ୍ତୁ, ମେଡିସିନ ଲେଖିଦେଲେ ମୁଁ ମୋର ଯେମିତି ପନ୍ଦର ଦିନ ହେଇଗଲା ବାପା କହିଲେ ଭଲ ଲାଗୁଛି, ମୁଁ କହିଲି ହଁ ଭଲ ଲାଗୁଛି ମେଡିସିନି ମେଡିସିନି କଣ୍ଟିନିଉ କରୁଥିଲି, ମାସେ କଣ୍ଟିନିଉ ମେଡିସିନି କରିସାରିଲା ପରେ ଦେନ୍ ଦି ମାସ ତିନି ମାସ ଫିଜିଓଥେରାପି କଲି ମୋ ଆଣ୍ଠୁଟା ଭଲ ହେଇଗଲା, ଶକ୍ତ ହେଇଗଲା।
ଆଜ୍ଞା।
ଶକ୍ତ ହେଇଗଲା ହେତୁ ମୁଁ ଆଉ କିଛି କଲିନି, ମୁଁ ଆଉ ଦୁଇ ମାସ ଖଣ୍ଡେ ବସି ଗଲି କିଛି ଏକ୍ସର୍ସାଇଜ୍ ଫେକ୍ସରସାଇଜ କିଛି ନାଇଁ ବସିଗଲି ଏମତି ସିଏ କହିଥିଲେ ଗୋଟିଏ ବର୍ଷ ଯଦି ତମେ ରହିଗଲ, ଅଳ୍ପ କିଛିଟା ହେଇଚି ସିଏ ଆଉ ସୁ ମିଶିଯିବ। ବୁଝିପାଇଲେ? ତାପରେ ସେ କହିଲେ ମିଶିଯିବ ଯେତେବେଳେ ତାପରେ ମୁଁ ମୋର ତିନି ମାସ ଖଣ୍ଡେ
ଶ୍ଚିନ୍ତ ହେଇକି ରହିଗଲେ।
ହଁ, ମୁଁ ରହିଗଲି ସେ କେ ରହିଲେ କିଛି ନାହିଁ। ବେଲ୍ଟ ଫେଲ୍ଟ ପିନ୍ଧିଲିନି, ବର୍ଷା ଦିନ ଗାଡି ଫାଡି ଚଲେଇକି ପଳେଇଲି କଲେଜ ଗଲି, ଆଡ଼େ ସାଡ଼େ ବୁଲିବାକୁ ଗଲି ଗଲି କାମ ଫାମ ଆଇଲା, ତାପରେ ଆମ୍ ଆମର ଖେଳିଆକୁ ପଳେଇଲି ଖେଳିଆକୁ ତ ଅଳ୍ପ ଯାଇଚି, ଆମର ଯୋଉ ବଡ଼ ଗାଡ଼ିଟା ମୋଟାଳିଆ ଗାଡ଼ିଟା ଯୋଉାଟା ଆଇଚି
ଆଜ୍ଞା ଆଜ୍ଞା।
ସେତ ଭାରି ଓଜନ ସେଟା ବି ନେଇକି ପଳେଇବି ବୁଲିବାକୁ, ଆଁ ଯେତେବେଳେ ଟିକେ ଯୁଆଡ଼େ। ସେଟା ସେତେବେଳେ ଟିକ ଟେକିଲା ବେଳକୁ ବି ପ୍ରେସର ପଡ଼େ ଜଣା ପଡ଼ୁନାହିଁ ଟିକେ ଅଳ୍ପ ଅଳ୍ପ ଦରଜ ହେଲା, ଖେଳାଖେଳି ମାସେ ଦେଢ଼ ମାସ କଲା ପରେ ଏମତି ଅବସ୍ଥା ହେଲା, ଆପଣ ତ ତାପରେ ଜାଣିଥିବେ ଆଉ। ହର୍ଲିକ୍ସ, ଫଳମୂଳ ଟିକେ କିଛି ନେଇକି ଆଇଲେନି ଆଉ ମୁଁ କଣ କରିବି।
ନାଇଁ ନାଇଁ, ମୁଁ ଯାଇଥାନ୍ତି ହେଲେ ଗୁରୁଜନମାନେ ସେଠାରେ ଥିବେ ନା, ଆପଣ ଯୋଉ ଡାକ୍ତରଖାନାରେ ଥିଲେ ସେଠି ଗୁରୁଜନମାନେ ଥିଲେ, ଆଉ ସେ ସେଥିପାଇଁ ହିଁ, ଆଉ ମୁଁ ବି ଟିକେ ବିଳମ୍ବରେ ଜାଣିଲି ଆପଣଙ୍କର ସବୁ ସରି ଚିକିତ୍ସା ହେଇ ସାରିଲା ପରେ ଆପଣ ଯେବେ ଘରକୁ ପରିବ ଯୋଉ ସରି ଯିବାକୁ ବାହାରିଥିଲେ ସେବେ ଜାଣିଲି ମୁଁ।
ଆପଣ ଜାଣିଆକୁ ଚାହିଁଲେ ସାଙ୍ଗେ ସାଙ୍ଗେ ବି ଜାଣି ପାରିଥାନ୍ତେ।
ନାଇଁ ମତେ ଏ ହଁ।
ବିଳମ୍ବ କଲେ।
ମତେ ଟିକେ ଖବର ପହଞ୍ଚିଲା ବି ବିଳମ୍ବରେ। ମୁଁ ଚେଷ୍ଟା ମୁଁ ବି ପ-ପଚାରିଥିଲି ଆଉ ଚେଷ୍ଟା ବି କରିଥିଲି ଯିବାକୁ ଆପଣଙ୍କୁ ମଧ୍ୟ ପଚା ପଚାରିଥିଲି ହେଲେ ଆପଣ ନିଜେ ହିଁ ମନା କରିଥିଲେ। ଏଁ ନାଇଁ
ଆଉ ଆଁ ହଁ ମୁଁ ତ ମନା କରିଥିଲି
ହଁ। ଆଉ ସବୁଠୁ ବଡ଼ ଡର ଥିଲା ଗୁରୁଜନମାନେ ଥିବେ ସେଠି। ହେଁ
ଆଉ ଆମର ଯଦି ବିଭାଘର ହବ ଆପଣ ଆସିବେନି ତ, ଆପଣ ମତେ ମନା କରୁଚନ୍ତି।
ବିବାଘର କାହାର ହେଲେ? ହଁ ଚେଷ୍ଟା କରିବି ଯିବାକୁ କିନ୍ତୁ ଯଦି ନ ହେଇ ପାରିଲା ତ ସେଥି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
ଆଜ୍ଞା।
କଣ
ନାଇଁ ଯିବା ନା କେମିତି କଣ ବି ହଉ ଗୋଟେ ଯିବାକୁ ତ ପଡ଼ିବ। ।
। ସାଙ୍ଗସାଥି ମାନଙ୍କ ସହିତ ଆସିବ ମିଳିମିଶି ପଳେଇ ଆସିବ ମିଳିମିଶି ପଳେଇବ
ଆଜ୍ଞା।
ଉପରେ ଯୋଉ ଭାଇ ଅଛନ୍ତି ତାଙ୍କ ବିବାହ ହେଲେ ଆପଣ ଆସିବେ ତ?
ଆପଣଙ୍କ ଉପରେ ଯୋଉ ଭାଇ ମାନେ ଅଛନ୍ତି ହଁ
ନାଇଁ ନାଇଁ ମୋ ଉପରେ ଝିଅ ଅଛି।
ସେଇଟା ତ ଯିବାକୁ ପଡ଼ିବ ଆଉ ନଗଲେ
ନାଇଁ ନାଇଁ ସେ ତାହାଲେ ତମ ଡାକିବନି
ନ ଡାକିଲେ ବି ଯିବାକୁ ତ ପଡିବ ନା ସେଠିକି
ମୁଁ ଡାକିବିନି କ ନା ମୁଁ ଖରାପ ଭାବିବି ଡା - - କିଣିିକ ଭୋଜି ଖାଇବାକୁ ପଳେଇ ଆଇଛୁ ମାଗଣା
ଓହୋ ଭାବିଲେ ଭାବିବେ ତ ଉପବାସ ରହିବ ଆଉ
ଆ କଥା କହୁନାହାନ୍ତି ରହିଯାଉଛନ୍ତି କଣ ପାଇଁ ଯାହା ଆଉ ମନକୁ ଆଉଚ଼ି କୁହନ୍ତୁ ଆରେ ମୁଁ ତମକୁ ଡାକିବିନି
ନାଇଁ ଡାକିବେ କଣ ଆଉ ଡାକିବାର ଆଉ ଅଛି କଣ ଆଉ କିଛି ବର୍ଷ ପରେ ଆଉ ସବୁ ଭାଇ ଭଉଣୀ ମାନେ ଅଛନ୍ତି ସମସ୍ତଙ୍କର ବାହାଘର ହବ ଭୋଜି ଭାତ ହବ ଏଇନା କେତେ କଣ ଅଛି ଆହୁରି ସେଥିପାଇଁ ସମୟ ଅଛି
ଆଉ ତମେ ଯୋଉ ସମୟକୁ ନ ଅପେକ୍ଷା କରିବ ଖରାପ ହବ କଥା ଆଉ
ମୁଁ କୁଆଡେ ଆଉ ଯିବି ମୋର ସମୟକୁ ତ ସମୟ ସହିତ ଆହୁରି ବୋଧେ ସମୟକୁ ଆହୁରି ଯୋଡିବାକୁ
ଶୁଣ ଆପ ଆପଣ ଶୁଣନ୍ତୁ ଆପଣ ଯଦି ପାଠ ଫଠ ପଢାପଢି କରିବେ ଗୋଟେ ଭଲ ଚାକିରି ଟେ କରିବେ ତାହେଲେ ଆପଣଙ୍କ ବାପା ମାଙ୍କ ଉପରେ ଆପଣ ଭରସା କରିବେନି ନିଜ ଉପରେ ନିଜେ ଡିପେଣ୍ଡ କରିବେ ଯେ ମୁଁ ଏଗୁଡା କରିପାରିବି ନିଜେ ଗୋଡର ନିଜ
ହେଲେ ବି ଯେତେ ଯାହା ବି କଲେ ବାପା ମାଙ୍କର ତ ସେତିକି ମାନେ ତାଙ୍କର ସେ ସେଇ ଇଏଟା ବି ତ ଦରକାର ନା ସେମାନେ
ବୁଝିପାରିଲେନି ଆପଣଙ୍କୁ ବାହା ହେବା ପାଇଁ କହିବେ ଯେ ନାଇଁ ତମେ ବାହା ହେଇଯା
ଓ ଆଜ୍ଞା ଆଜ୍ଞା ହଁ ବୁଝିଲି ହଁ ଆଜ୍ଞା
କରିବେନି ଆଉ ସେ କହିବେ ତ ବା - -
ଆଜ୍ଞା ଆଜ୍ଞା ନିଜ ସ୍ଵାଧୀନରେ ନିଜେ ରହିଲେ ତାଙ୍କୁ ଆଉ କିଏ ସେମାନେ କାଇହିଁ ଆଉ କ - - କହିବାକୁ ଯିବ - -
ହଁ ଯ ଯି ଚାକିରି କରିଥିବେ ଗର୍ଣମେଣ୍ଟ ପ୍ରଭେଟ ହଉ ମୁଁ ତ ଚାହୁଁଛି ଗଣମେଣ୍ଟ ଚାକିରି ଆପଣ ଟିକେ କରନ୍ତୁ
ଆଜ୍ଞା ସମସ୍ତେ ତ ଚାହୁଁଛନ୍ତି
ଚାହୁଁଛି ଯେ କରିବେ ଆପଣ ପଇସା ଫଇସା ତ ଏ ନିଜେ ବାହା ହେବେ
ଆଜ୍ଞା
ହଉ
ହଉ ହଉ ବନ୍ଧୁ ମୁଁ କରୁଛି କିଛି ସମୟ ପରେ ଏପଟେ ମାଆ ଡାକିଲେଣି ତ।
ହଉ ହଉ।
ଆଜ୍ଞା ଆଜ୍ଞା।